ଆଉ କଣ ଆକାଶ ବାବୁ କେମିତି କଣ ଅଛନ୍ତି?
ସେନ୍ତି ଭଲ ଅଛି ଆଉ ତମେ?
ହଁ ପା ମୁଁ ଭଲ ଅଛି ମୁଁ ତମ ବିଷୟରେ ଗୋଟେ ଶୁଣିବାକୁ
ଆଁ?
ମୁଁ ତମ ବିଷୟରେ କିଛି ଗଟେ ଶୁଣିବାକୁ ପାଇଲି?
ମୋ ବିଷୟରେ ମୋ ବିଷୟରେ କାଇଁ ତ କିଛି ହେଇନି।
ହଁ ମୁଁ ଶୁଣିବାକୁ ପାଇଲି ତମେ କଣ ମତ ନ କହିବି ଏକା ଏକା ପଳେଇଥିଲ ବୁଲିବାକୁ ଚିଲିକା। ମତେ ଡାକିଲନି
ନାଇଁ ସେଟା ହଠାତ କିନା ପ୍ଲାନ ହେଲା ପା ଆଉ କିଛି କରି ହେଲାନି।
ମୁଁ ତାଙ୍କ କଥା ମିଛ ଭାବୁଥିଲି କାଲି ସୋସିଆଲ ମିଡିଆରେ ତମର ଫଟୋ ଫଟୋ ଦେଖିଲି ମୁଁ ମୁଁ କହିଲି ଏହେ ମତେ କହିନାହାନ୍ତି ଏତେ
ଆଉ ତମକୁ ଡା କି ହେଇଥାନ୍ତା ଯେ କିନ୍ତୁ ହେଟା ମାତ୍ର ଗୋଟେ ଦିନ ଭିତରେ ପ୍ଲାନ୍ ହେଇକି ଆମେ ପଳେଇଲୁ ଡାଇରେକ୍ଟ ବସ୍ ଫସ୍
ନାଁ ନାଇଁ ନା ଏଇଟା ଠିକ କଲନି ଏଇଟା ଠିକ କଲନି ମତେ କହିଲନି ଆଟଲିଷ୍ଟ ମୁଁ ହେଲେ ଯାଇଥାନ୍ତି।
ତମେ ହଠତ୍ କିନା ପଇସା କୋଉଠି ଆଣିଥାନ୍ତ ଡବଲ ହଜାର ଟଙ୍କା ପଡିଥିଲା ହଜାର ଟଙ୍କା ଜଣକା ସମତେ ସି ଦେଇଥାନ୍ତ ହଠାତ୍ କି ନା ଆଡେ କଣ କହିଲ ବସ୍ ଆମର ବୁକ୍ ହେଇଯାଇଥିଲା ନା
ହଁ ଯେ ମୋ ପାଇଁ ତେମେ ଦେଇ ଦେଇଥାନ୍ତ ମୁଁ ପ ପରେ ଦେଇ ଦେଇଥାନ୍ତି ମୁଁ କଁ ତମ ପଇସା ଖାଇ ଯାଉଥିଲି ମତେ କାଇଁ ଡାକିଲନି।
ଆରେ ସିଟ୍ ମାନେ ଫୁଲ ହେଇ ଯାଇଥିଲା ବା ମାତ୍ର ଦି ଜଣ ଯିବା ଭଳି ଆମେ ଦି ଜଣ ଥିଲୁ ଆମକୁ ଡ଼ାକିଥିଲେ ଆମେ ପଳେଇଲୁ ଆଉ। ଏ ଟ୍ରାଭେଲର ରୁ ଗୋଟେ ବୁକ୍ କରିଦେଇଥିଲୁ।
ଓହ ତମେ ଟ୍ରାଭେଲର ରେ ଯାଇଥିଲ ଓହୋ ମୁଁ କହିଲି କାଳେ ସ୍କୁଟି କି ବାଇକ୍ ବାଇକ୍ ରେ କୋଉଥିରେ
ସ୍କୁଟି କି ବାଇକ୍ ହେଲେ ତମକୁ କହିନଥାନ୍ତି ଭଲ ଜାଗାରେ ପ୍ଲାନ୍ କରି ଯାଇଥାନ୍ତେ। ସିଏ ଆମରେ ସିଏ ଆମ ଯୋଉ ଗୋଟେ ପଡୋଶୀ ଲୋକ ସିଏ ହାଁ ବ ଆମର ଦିଟା ହାଁ ଫାଙ୍କା ପଡିଥିଲା ସିଏ ଆମକୁ ହ ହଠାତ୍ କିିନା କହିଲେ ଆମେ ସେଠୁ ହଁ ଥିଲୁ ତ ପଳେଇଲୁ ଆଉ।
ଓହୋ ମାନେ ତେମେ କାହା ଥ୍ରୁ ରେ ଯାଇଚ?
ହଁ।
ଓହ ଏମିତି ଆତ
ଆ ତମ ତମକୁ କିଏ କହିଲା କି ଏ ବିଷୟରେ?
ନାଇଁ ମତେ ସେ କହୁଥିଲେ ଆମର ପଧାନ ବାବୁ ଅମୁଲ ପଧାନ।
ଅମୁଲ ପ୍ରଆନ କହିଁଥିଲେ?
ହଁ ଅମୁଲ ପ୍ରଧାନ କହୁଥିଲେ କି ଆଉ ଆମର
ଆ ସିଏ ବା ନିଜେ ଦାରିଙ୍ଗ ବାଡି ଯାଇକି ବୁଲିକି ପଳେଇ ଆଇଲ ତାକୁ ତ କିଛି କହିଲନି?
ସିଏ ଦାରିଙ୍ଗବାଡି ପଳେଇଆଇଲେଣି ଏ ହେ ତେମେ ସମସ୍ତେ ସବୁଆଡେ ପଳଉଚ ମତେ
ଏ ତମକୁ କହିନାହାନ୍ତି ମତେ କହିଲେ କଁ ସାଗର ଭାଇ ମତେ ମନା କଲେ ଯୋଉ ୱଲକ୍ୟନ୍ ପାଇଁ।
ଇରେ ଭାଇ ମତେ ସେ ଫୋନ ବି କରନାହାନ୍ତି।
ମତେ ଫୋନ କରିଥିଲେ ଯିବେ ବୋଲି ମୁଁ କହିଲି ସେ କହିଲେ ମୁଁ କହିଲି ଏଲକାନ ଭାଇ ନା ଏଲକାନ ଭାଇ ମନା କଲେ।
ଭାଇରେ ମୋ ପାଇଁ ମୋର ଇଚାଜ୍ ନଥିଲା ଫୋନ ବି ମତେ କେହି କିଛି କରିନାଆନ୍ତି।
ତାପରେ ସାଗର ଭାଇ ତାଙ୍କର ସବୁ ଯାଇଥିଲେ ବା ସାଗର ଭାଇ ଅମୁଲ ପ୍ରଧାନ ଯାଇଥିଲେ ସେମାନେ।
ଇ ସାଗରଭାଇଙ୍କର ତ କ୍ଲୋଜ ସେ ଅମୁଦ ବାବୁ ତ ସେ ତାଙ୍କ ସହିତ ବୁଲିବେ। ଲେ ଏଇ ତମ ଉପରେ ଆଶା ନଥିଲା ତେମେ ତ ଏଇନା କଁ କହୁଚ ତମେ କାହା ଥ୍ରୁ ରେ ଯାଇଚ ବୋଲି ହଁ ହଉ। କିନ୍ତୁ ମୁଁ ମୋର ରିଚାର୍ଜ ନଥିଲା ମୁଁ
ସିଏ ତାଙ୍କର ତାହେଲେ ତାଙ୍କର ଯୋଉ ପର୍ସନାଲ କାର ନାଇଁ ସେ କାର୍ ରେ ଯାଇଥିଲେ ବା ମୁଁ ତ ମନା କରିଥିଲି ପଇସା ନଥିଲା ବୋଲି ସିଏ ତାଙ୍କର ଟିକେ ଆଉ ସାଗର ଅମୁଲୁ ଏମ ଯାଇଥିଲେ ତାଙ୍କର।
ଆଛା ଆଛା। ମୁଁ ସିଆ ଦେଖୁଛି ଆଉ ମାନେ ମୁଁ ଆଏ କାଲି ରିଚାର୍ଜ କଲି ନା। ହଠାତ୍ କିନା ସୋସିଆଲ ମିଡିଆ ଖୋଲିଲା ବେଳକୁ ତମ ଫଟୋଟା ଯୋଉ ଅଛି ମାନେ ମିଲେନର ଗୀ ତରେ ମୁଗଲି ଏରେ ଭାଇ ଏକା ହଁବା ଯାଇକି ଏ କାଥରେ ଓହୋ ମତେ ଟିକେ ବାଧିଲ ଆ ମୁଁ ଟିକେ କୁଆଡ଼େ ବୁଲାବୁଲି କରିନି ବର୍ଷେ ହେଲାଇଁ ହିଁ ତ ଘରେ ସେମିତି ହେଲା ଗଲା ବସିଚି ମତେ ହେଲେ ଡାକି ଦେଇ ଥିଲେ ମୁଁ ଯାଇଥାନ୍ତି।
ସେ ଅମୁ ପ୍ରଧାନ ଭାଇ କହିବ ନା ସିଏ ଭାଇ ସବୁଆଡେ ବୁଲୁଚନ୍ତି ଏବେ।
ହଁ ଆମର ଗୋଟେ ବକଚା ବୋଲି ଗୋଟେ ସାଙ୍ଗ ଅଛି ବକଚା
ହଁ ହଁ।
ହଁ ତ ତାରି ସହିତ ଆମେ ସେଇ ମେଘେଶ୍ଵର ମନ୍ଦିରରୁ ଭାସ୍କରେଶ୍ଵର ମନ୍ଦିର ଖାଲି ବୁଲୁଛ ଆଉ କଁ କରିବୁ?
ତାର ବା କଣ ସେ କଣ ମାଡ଼ ଖାଇଛି ଏବେ କାହା ଠାରୁ ଗୋଟେ?
ଆ ସେତ ସେମିତିଆ କାମ କରୁଛନ୍ତି ଆଉ ମାଡ ଖାଆନ୍ତେନିକି।
ମତେ ଆସି କହୁଥିଲା କୋଡେ ହେଲା ସିଏ କଣ ମାଇଲା ସେ କହୁଥିଲା ଟିକେ ଏତ ଚିକୁୁ।
ଚକୁ ମାଡିଲେ ତାକୁ ଏ ଭଗବାନ ସେ ଡେଲି ଡେଲି ତା ସହିତ ଲାଗେ ଆଉ। ସେ ଦେଖୁନୁ ତାକୁ ଫି ଫାୟାର୍ ଖେଳି ଆସିବନି କେମୀତି ତା ସହିତ ଯାଇ ଚାଲେ୍ଞ୍ଜ ପକେଇଦବ ଆସୁନୁ ଫି ଫାୟାର୍ ଖେଳିବା।
ସେବା ଯୋଉ ସେ ଚିକୁ ଜଉ ନୁହଁ ଚିକୁ ଭାଇ ତାଙ୍କର ଯୋଉ କଲେଜ ଯଉ ଥିଲେ ସେ ଦି ଜଣ କଲେଜ ଥିଲେ ନା ମରସି କଲେ ତମେ ବିତ ସାଗର ହାଇ ପାଚାରିବ ସେବି କଲେଜରେ ଥିଲେ।
ଆଛା ଆଛା।
ସିଏ ତାଙ୍କର ସବୁ ସେ ସେଇଠି କହିଥିଲେ କଲେଜରେ ମୁଁ ଗୋଟେ ଭଲ ପ୍ଲେୟାର ଇଏ ସିଏ।
ମୋଏ ହଁ।
ସେ ଯୋଉ ପୋକଚା ଭାଇ
ଆଛା।
ସିଏ ଏମିତି କହୁଚନ୍ତି କଁ କହିଥିଲେ ଭଲ ପ୍ଲେୟାର ଆଉ ଗୋଟେ କଥା କଦି ଜାଣିଚ?
ହୁଁ
ସେ ଯୋଉ କୋହୁଥିଲେ କଣ ତାଙ୍କ ଗାଁ ରେ ଯୋଉ କ୍ରିକେଟ୍ ଖେଳ କି କେଟ ଖେଳ ବଲ ବ୍ୟାଟ୍
ହଁ ହଁ।
ସେଥିରେ କଁ ବଡ଼ ବଡ଼ ନଡ଼ିଆ ଗଛ ଉଁଚା ଛକା ମାରନ୍ତି।
ନଡ଼ିଆ ଗଛ ଉଞ୍ଚା ଛକା ମାରନ୍ତି କାଇଁ ଆମର ତ ମଙ୍ଗଳା ହୁଲ୍ ଟି ଆଇଥିଲେ ଆମେ ତାଙ୍କର ବଡ଼ ବଡ଼ ଛକା ତ କାଇଁ ଦେଖିପାଇଲୁନୁ?
ସେ କ କଲେ ନର୍ଭସ ଲାଗୁଚି।
ଓହୋ ମାନେ ଲାଜେଇ ଗଲେ ବୋଧେ ଆଉ, ଏଡ଼େ ଏଡ଼େ ଫଲ, ଏଡ଼େ ବଡ଼। ସେଇ କଥା, ଏଡ଼େ ବଡ଼ ପ୍ଲେୟାର ଆଉ ମଙ୍ଗଳା ସାଇଡ଼ ରେ କୋଉଠି ଖେଳିବେ? ଏଡ଼ି ଛୋଟିଆ ପଡ଼ିଆରେ। ତାଙ୍କୁ ବାରବାଟୀ ଦରକାରେ।
କିନ୍ତୁ ତାଙ୍କୁ ତ ମୁଁ ସେ ଚିକୁ ଏ ଫ୍ରି ପା ରେ ହରେଇଦେଲି।
ଫ୍ରି ଫାୟାର ହରେଇଦେଲେ? ନାଁ ମ ମୋର୍ କାଇଁ ବିଶ୍ୱାସ ହୋଉନି। ଏଡ଼େ ବଡ଼ ପ୍ଲେ ୟାର ତମେ ତାକୁ ଫ୍ଲି ଫାୟାର୍ କୋହୁଚ ଚିକୁ ଭାଇ ପୁଣି ହରେଇଦେବେ ଚି ଶୁ ଭାଇ ଏମିତି ତା ଆଗରେ କିଏ? ଚିକୁ ବାହରେ ମୋର ବିଶ୍ୱାସ ହୋଉନି। ହଉ ମୁଁ ତାଙ୍କ ସହିତ ୟା ପରେ ତାଙ୍କ ସହିତ କଥା ହେବି, ମୁଁ ଦେଖି ଦେଖିଆ ମୁଁ ତ ଦେଖିଆ କହିବି ଦେଖିଆ କେମିତି ତାକୁ ହରେଇଦେଲେ ଆଉ, ମ୍ୟାମ୍ ମତେ କାଇଁ ବିଶ୍ୱାସ ହୋଉନି, କଣ କହନ୍ତି ନି, ମୁଁ ବେ ଗନ୍ ଫନ୍ ରେ ଗୁଳି ମାରିଦିଏ, ଦେଖିଲା ବେଳକୁ କଣ ହରେଇଦେଲେ?
ସେ ବା କହିଲେ କଣ ହାତ ଥରୁଛି ଇଏ ସିଏ, ବକୁଚା ଭାଇ ବାହାନା କଲେ ଆଉ।
ଏ ହେ ଏମତିଆ କଥା ତାହେଲେ ନାଇଁ।
ଆଉ ସେ ମତେ ଗୋଟେ କଥା କହିଥିଲେ କଲେଜ୍ ଟି ଯୋଉ ଯୋଉ କ୍ରିକେଟ ଖେଳ ବିଷୟରେ, ମୁ ଦି ମାରିବି କଲେଜ ଉଁଚାଇକି ସେପଟ ପଡ଼ିଆରେ ପଡ଼ିବ ଶୁକା।
ବୋପା ମା, ସିଏ ବୋଧେ ଆମରି ଏଇ ଯୋଉ ନୁଆ ଫିଲିମି ପେଡ଼ି ଆଇଛି ତାକୁ ବୋଧେ ଦେଖିକି ପଳେଇ ଆଇଚନ୍ତି। ହଁ ମାନେ ଛ କା ମାଇଲେ ଯାଇଁ କଲେଜ ସେପଟ ରେ ପଡ଼ିବ।
ହଁ ଅଁ
ଭାଇ ଧୋନି ର ଗୋଡ଼ ତଳେ ଆସି ଥରେ ପଡ଼ିବରେ ସତକଥା।
ମୋତେ କାହିଁ ବିଶ୍ୱାସ ହେଲାଣି କିନ୍ତୁ କଣ କହିଲେ ସାଗର ଭାଇ ପଚାରିବ କୋହୁଥିଲି ତମେ ଜାଣି ସାଙ୍ଗ ଭି ଯଦି କଲ୍ କରିବ ପଚାରିବ ସେଇ ବିଷୟରେ ଟିକେ।
ହଁ ମୁଁ ତ ଯାଉଛି ଏଇନା ଯାଉଛି ଭାଇ ସାଗର ହେଁଇକା କୁ ଫୋନ୍ କରି ପଚାରେ ଟିକେ ଚି ଠିକୁ ଭାଇ କି, ଚିକୁ ଭାଇ ତାକୁ ପିଇପାର ହରେଇ ଦେଲା ଭାଇ ମୋର୍ ବିଶ୍ୱାସ ହୋଉନି।
କଣ ସିଏ ତ କହିଲେ, ମତେ ଚିକୁ ଭାଇ ଫୋନ୍ କରିଥିଲେ, ଆଉଟିକେପରେ।
ଓ ହୋ, ଆଉ ଆଜି ଗୋଟେ ମାନେ ଅମେଜିଙ୍ଗ ଘଟଣା ଘଟିଚି।
କଅଣ?
ବେହେରା ବାବୁ ଏଇନା ଆମେ ତାଙ୍କ ବିଷୟରେ କଥା ହୋଉଥିଲୁ, ବେହେରା ବାବୁ ସାଙ୍ଗେ ସାଙ୍ଗେ ଫୋନ୍ କରୁଥିଲେ।
ଓ ହୋ କୋଉ ବେହେରା ବାବୁ କହିଲ?
ଆମ ସସଙ୍ଗ ବେହେରା
ଆଓ ସାରେ
ହଁ ଭା
ଏ ଭାଇ ସିଏ ମହାନ୍ ଲୋକ ତାଙ୍କ ବିଷୟରେ କଣ କହିବୁ ଆଉ।
ହୁଁ, ଭାଇ ମତେ ନାଗୁଛି ବୋଧେ ସେ ଆଦି ଅନନ୍ତ କାଳରୁ ବୋଧେ ବଞ୍ଚିଛନ୍ତି। ରାମାୟଣ ଯୁଗରୁ, ମତେ ବେଳେ ବେଳେ ଲାଗେ। ସେ ମତେ ତ ବେଳେ ବେଳେ ଲାଗେ ସାର୍ ହିଁ ହଉଛନ୍ତି ହନୁମାନ୍।
ସେ ଗୋଟେ କଥା କହୁଥିଲେ ମନେ ଅଛି, ଯୋଉ ବିନ୍ ବଜେଇଲେ ସାପ ନାଚେ।
ହଁ ହଁ ତାଙ୍କୁ କଣ ଗଦ ଦିଅନ୍ତି ଗଦ।
ହଁ ଗଦ ନୁଅ ପଦ କହିଥିଲେ।
ଓ ପଦ ସରି ସରି ମୁଁ ଭୁଇ ଭୁଲ୍ ଶୁଣିଥିଲି ପଦ କହିଥିଲେ।
ଅ ହ ତମର ମନ ରହୁନି ଆଉ।
ହଁ ମୁଁ କଣ କରିବି ଏ ସାର୍ ଯାହା କହିଥିଲେ। ସେମିତି ଆଉ ମନେ ରଖିହବ ସାର୍ କେଡ ବଡ ଲୋକ କହିଲୁ। ଆମକୁ ଏଇନା କହୁଛନ୍ତି, ମାନେ ସେ ସମସ୍ତଙ୍କୁ ଏଇନା ପାଂସ ଟଙ୍କା ମାଗୁଛନ୍ତି।
କାଁ ଦକ୍ଷିଣା? ମୁଁ ଆଜି ମ ଆଙ୍ଗୁଡି କାଟିକି ଗୋଟେ ଦେଇ ଦଉଛି।
ନାମ ଆମେ ଏଡ ବଡ ଦକ୍ଷିଣା କଣ ଦେଇପାରିବା? ସେଇ ଟଙ୍କା କେତେଟା ଦେଲେ ସାର୍ ଟିକେ ଉପକୃତ ହୁଅନ୍ତେ। ତାଙ୍କର ଯୋଉ ସତ୍ସଙ୍ଗ କାମରେ ଟିକେ ଲଗାନ୍ତେ।
ଓହୋ ହଉ ହଉ ତାଙ୍କର କଣ ବିନା ଆମିଷ ବା?
ହଁ ତାଙ୍କର କଣ ପିଆଜ ରସୁଣ ଖାଇବେନି, ବାକି ଚିକେନ ମଟନ ସବୁ ଭିଡିବେ।
ଓ ହ ମାନେ ସିଜା।
ହଁ ସିଝା ସବୁ ଖାଇବେ ସେଦିନ ତ ମ ତେ କହିଲେ ସତ୍ସଙ୍ଗରେ କିଛି ପିଆଜ ରସୁଣ ଖାଉନି, ଦେଖିଲା ବେଳୁ ଗୋଟେ ବାହାଘର ଭୋଜିରେ ସାର ବି ଯାଇଥିଲେ ମ ଟନ୍ ସୁପ ପିଉଛନ୍ତି ମଟନ୍ ସୁୁପ।
ଓହୋ ସାରେ ଟିକେ ପ୍ରେମୀ ଅଛନ୍ତି ବୋଧେ ସବୁଆଡୁ ଆଉ।
ହଁ ବା ମୁଁ ସେଦିନ ଯାଇ ସାରଙ୍କୁ ପଚାରିଲି ଇରେ ସାର୍ ଇଏ ଆପଣ କଣ ପିଉଛନ୍ତି? ନା ମୁଁ ବା ଖାଉନି ସିନା ମୁଁ ବା ପିଉଛି।
ଆ ହା ସାର କ ସାରଙ୍କ କଥା ସବୁବେଳେ ଠିକ ହୁଏ, ତାଙ୍କ କଥା କେବେ ଧରିବ
ସେଇ କଥା ସିଏ ତ କେବେ ନିଜ କଥାକୁ କାଟନ୍ତିନି ମୁଁ ସେଇଆ କହିଲି ସାର୍ ଆପଣ ବା ମନା କରିଥିଲେ ଆମିଷ ଖାଇବେନି ନା ଆମିଷ ଖାଇବାକୁ ମନା କରିଥିଲି ପିଆକୁ ମନା କରିନଥିଲି।
ଭାଇ ସାର୍ ସାର୍ ସେ ତାଙ୍କ କଥା ସିଏ ତାଙ୍କର ଯାହା କହନ୍ତି ସତ କଥା କହନ୍ତି।
ହଁ ସାର୍ ଭାଇ ଆମକୁ ମାଇଁ କହୁନାହନ୍ତି ଐତିହାସିକ ପୁରୁଷ। ବହୁତ କିଛି ଶିଖେଇଛନ୍ତି ଆଉ ଆ ଆମେ ତାଙ୍କ ଠାରୁ ଶିଖି ଶିଖି ଏଡେ ଛୋଟ ହେଇଛେ।
ବଡ ହେବାକୁ ମାନେ ଆଉ ଗୋଟେ ପାଖକୁ ଯିବାକୁ ପଡିବ!
ସେଇ କଥା ମତେ ତ ଜନ୍ମଜୟ ଡାକୁଛି ବଡ ହବା ପାଇଁ ଶ୍ରୀ କମ୍ପୁଟର ଆସ ବୋଲି।
ଆ ମତେ ଲାଗେ ବଧେ ସାର ହିଁ ସାଇ ବାବା।
ହଁ ରେ ସତ କଥା ଧଳା ଧଳା ତ ପିନ୍ଧିକି ଆସନ୍ତି। ଖାଲି ମୁଣ୍ଡରେ ଗୋଟେ ଧଳା ଟୋପି ଦକାରେ।
ସେଇଟା ପିନ୍ଧନ୍ତିନି ଆମ ଆଗରେ ଆମେ ଜାଣିିଦବୁ ବୋଲି ତାଙ୍କ ମାନେ ତାକୁ ବିଶ୍ୱରୂପ ଦେଖିଦବୁ ବୋଲି ତ
ସେଇ କଥା ମାନେ ସିଏ କହୁସନ୍ତି ତେମେ ମତେ ଚିହ୍ନ, ମୁଁ ନିଜ ନିଜକୁ ଚିହ୍ନିବାକୁ ଚାହୁଁନି ତେମେ ମତେ ଚିହ୍ନ।
ଆମେ କିନ୍ତୁ ଭୁଲ କରିଦେଲେ ସାରଙ୍କ ପାଖକୁ ଆସିକି।
ହଁ ବା ନ ହେଲେ ଚାଲ ସାର୍ ଙ୍କ କତିରେ ଗୀତ ବୋଲିବା। ସାଇବାବା ଗୀତ ହଁ ସରଣରେ ପଶିଯିବା।
ଆଉ ସାର୍ ଆମକୁ କ୍ଷମା କରିବେ ଟି?
କ୍ଷମା କଣ କରିବେ, ଆଉ ତ ତମର ତ ଆଚ୍ଛା ତମର ତ ଯାଦୁ ଏଇନା ଆସିକି ଯାଇଁକି ଟଏଲେଟ ଭିତରେ ପଶିଲେ। ତୁମ ଡିପାର୍ଟମେଣ୍ଟର ଯାଦୁ ହଁ ନାଇଁ
ଆଉ
ଟୋ ଟୋକି ନୁହଁ, ଆଉ ଗୋଟେ ଯୋଉ ଝିଅଟେ ଯୋଉ ପୁଅଟେ ଯାଦୁ ଯାଦୁ।
ହଁ ହଁ।
ମାନେ ତମର ଡିପାର୍ଟମେଣ୍ଟ ର ବା।
ଆମ ଡିପାର୍ଟମେଣ୍ଟ ର?
ନାଇଁ ଏପର୍ଯ୍ୟନ୍ତ ବି ବୁଝିପାରୁନ ଏପର୍ଯ୍ୟନ୍ତ ବି ବୁଝି ପାରୁନ? ନା ନା ନା ତମ ଡିପାର୍ଟମେଣ୍ଟ ର ବା।
ଆମ ଡିପାର୍ଟମେଣ୍ଟ ର ପୁଅ
ଆରେ ନାଇଁ ଯାହାର ବେକ ଟା ଟିକେ ଫୋଲଡିଙ୍ଗ ଥାଏ ଆଉ
ସେ ଓଡ଼ିଆ ଡିପାର୍ଟମେଣ୍ଟର
କୁହ ସେ ଓଡିଆର କି ଆଚ୍ଛା ଆଚ୍ଛା? ମତେ ଲାଗେ ତମ ଡିପାର୍ଟମେଣ୍ଟ ତମ ସହିତ ଟିକେ ବେଶୀ ଟିକେ କ୍ଲୋଜ୍ ରେ ବୁଲେ ତ।
ଭାଇ ଷ୍ଟାକ ସିଏ ବି ଗୋଟେ କହିଲ ଜଣଙ୍କ ମାନେ ରୂପରେ ଆ।
ହଁ ଭାଇ ସିଏ ତ ଭାଇ ସାକ୍ଷାତ ଠାକୁର ପ୍ରଭୁ କୁଆଡେ ଯାଉଛନ୍ତି ପ୍ରଭୁ? ଦେଖୁଁ ପଳେଇଲେ ନା ବା ପ୍ରଭୁ ଆମକୁ ଭାଇ ସିଏ ତ ଯୋଉ ଭଳିଆ ଇଗ୍ନୋର ମାରୁଛନ୍ତି ଆମେ ଆଉ କଣ କହିପାରିବା?
ନାଇଁ ସିଏ ତାଙ୍କର ବହୁତ କାମ ଥାଇ ନା!
ମାନେ ଆମର ଆମର ଗୁଣ ଦେଖିକି ସମସ୍ତେ ଆମକୁ ଭାଇ ଇଗ୍ନୋର ମାରୁଛନ୍ତି ଆମେ କଣ କରିବା କହୁନ?
ଟିକେ ନା ନା ଆମେ ଆଉ ଥରେ ସାର୍ ଙ୍କ ପାଖକୁ ଜିବା। କମ୍ପୁଟର ସାର୍ ଆମର ଯୋଉ କଣ ବେହେରା ସାର୍।
ହୁଁ।
ସିଏ ଆମର ଯାହାଙ୍କ ପାଖକୁ ନ ଗଲେ ଆମେ ଆଉ ସୁଧୁରି ପାରିବାନି।
ସେଇ କଥା ବେହେରା ସାର୍ ଅଣ୍ଟ କଣ କୋହୁଚନ୍ତି?
ସିଏ କୋହୁଚନ୍ତି ମୋ ପାଇଁ ଦକ୍ଷିଣା ନେଇକି ଆସ। ତମକୁ ମୁଁ ଦେବି ମାନେ ଶକ୍ତି ଦେବେ ଆମକୁ ଗୋଟେ।
ଗୋଟେ ଶକ୍ତି ଦେବେ ନା ଆଗକୁ ଯୋଉ ଶକ୍ତି କାମରେ ଆସିବ।
ହଁ।
ଆଚ୍ଛା ହୋଉ ହୋଉ ଅଧିକ ସମୟ ହେଇଗଲା। ମୁଁ ରହିଲି ଆଉ।
ମୁଁ ତୋରେ ସାର୍ ପାଖକୁ ଯାଉଚି ତମେ ଆଉ ଟିକେ କ ଆସିବ ଯଦି ଆସିବ ଆଉ।
ହୋଉ ହୋଉ ହୋଉ ହୁଁ ହୁଁ।